ହାଲୋ
କୁହନ୍ତୁ?
ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର।
କଣ ଆପଣ ଖାଇବାକୁ ଭଲ ପାଆନ୍ତି କି?
ମୁଁ ଖାଇବାକୁ ଭଲ ପାଏ ଚିକେନ ତ ଆଦୌ ଖାଏନି, ଚିକେନ କୁ ଛାଡିଦେଲା ପରେ ଯାହା ମୁଁ ଖାଏ, ଖାଏ ଆଉ।
ଆପଣଙ୍କୁ ଆଉ କଣ କଣ ଖାଇବା ପାଇଁ ପସନ୍ଦ ଲାଗେ?
ମତେ ପସନ୍ଦ ଲାଗେ ଉଁ ବରା, ସିଙ୍ଗଡ଼ା ଉଁ ଆଲୁଚପ। ଆଉ ସେମିତି କିଛି ଭାବିବାକୁ ଗଲେ ମତେ ଶୋଇବାକୁ ଟିକେ ଭଲ ଲାଗେ, ଫୋନ ଦେଖିବାକୁ ଟିକେ ଭଲ ଲାଗେ। ଆଉ ଗ୍ରାମରେ କିଛି ଯଦି ଭଲ ପ୍ରୋଗ୍ରାମ ହଉଥିବ ମତେ ସେଇ ଜାଗାରେ ଉପସ୍ଥିତ ରହିବାକୁ ବି ଭଲ ଲାଗେ। ଆ ଗାଁ ଘରେ ଯଦି କୌଣସି ପ୍ରୋଗ୍ରାମ ହଉଥିବ ତ ସେଠାରେ ରହି ସମସ୍ତଙ୍କ ସାଙ୍ଗେ ମିଳିମିଶି କଥାବାର୍ତ୍ତା ହୋଇ ମୁଁ ହସ ମଜାକରେ ଦିନ କାଟିବାକୁ ଭଲ ଲାଗେ। ଆପଣଙ୍କୁ କଣ ଭଲ ଲାଗେ?
ମୋତେ ବି ଭଲ ଲାଗେ, ମୋତେ କ୍ରିକେଟ୍ ଖେଳିବା ପାଇଁ ଭଲ ଲାଗେ।
ଆଛା।
ଆଉ ପଢିବାକୁ ଆଦୌ ଭଲ ଲାଗେନି।
ମୋତେ ପାଠ ପାଠ ପଢ଼ିବାକୁ ଭଲ ଲାଗେନି, କିନ୍ତୁ ଖେଳ କୁଦ ପାଇଁ ଡ୍ୟାନ୍ସ ପାଇଁ ପୂଜା ପର୍ବ ପାଇଁ
ହଁ ଆମର ଏଥର ରଜ ମହୋତ୍ସବ ହଉଛି ଯେହେତୁ ଆମେ ରଜଦିନ ମହୋତ୍ସବ ଦେଖିବାକୁ ଯିବୁ।
ସେଠି ବହୁତ ଆକ୍ଟର ଆସୁଛନ୍ତି।
ଆପଣ ଦଶହରା ଦେଖିବା ପାଇଁ, ଆପଣ ଦଶହରା ଦେଖିବାକୁ ଗଲେ କଣ କଣ କରନ୍ତି?
ମୁଁ ଦଶଟା ଗଲେ ସାଙ୍ଗ ମାନଙ୍କ ସହିତ ଫାଷ୍ଟ ବୁଲେ ତାପରେ ଆମେ ଗୁପଚୁପ ଖାଉ ଆଉ ଦହିବରା ଖାଉ। ଆଉ ଚାଟ ଖାଉ ସବୁ ପ୍ରକାର ସାଧା ଜିନିଷ ଖାଉ ଏମିତି ଗୁପଚୁପ୍ ଚାଟ ଆଇସ୍କ୍ରିମ୍ ଲସି ଆଉ ଦହିବରା
ଆପଣଙ୍କ ଗ୍ରାମରେ କେତେ ସବୁ ଘର ହବ?
ଆମ ଗ୍ରାମରେ ଟୋଟାଲ ପାଞ୍ଚଶ ଛଅଶହ ଭଳିଆ ଘର ହବ।
ଆଚ୍ଛା। ଆପଣଙ୍କ ଗ୍ରାମରେ ପୋଖରୀ ଅଛି?
ହଁ ଆମ ଗ୍ରାମରେ ଟୋଟାଲ କୋଡ଼ିଏ କିମ୍ବା ତିରିଶଟି ପୋଖରୀ ଅଛି।
ପୋଖରୀ ଗୁଡ଼ିକର ନାମ କହିପାରିବେ?
ହଁ। ଫାଷ୍ଟ ହେଲା ପାଞ୍ଚଟାଡେ ଦେହୁରୀ କଟା।
ଆଚ୍ଛା।
ତାପରେ ସତର ଗାଡିଆ ବନ୍ଧ ସେଇଟାରେ ଟୋଟାଲ ସତରଟି ପୋଖରୀ ଅଛି।
ସତର ଗାଡିଆ କି ନାମ?
ତାପରେ ଅଛି ଆମର ପାଣ ସାାହି ତଳସାହି ବନ୍ଧ।
ଆଚ୍ଛା।
ଆଉ ଉପର ସାହି ରେ ଦୁଇଟି ବନ୍ଧ ଅଛି। କଳା ପାଣି ଆଉ ସେପଟେ ମାଟି ପାଣି। ଟୋଟାଲେ ଉପରେ କୁଣ୍ଡିଆ ହେବ ଗାଧେଇଲେ।
ମୁଁ ଜାଣିଛି ଆପଣଙ୍କର ତଳ ସାହି ଲୋକମାନେ ଯଦି ଉପର ସାହିିତରକୁ ଯାଆନ୍ତି ସେଠିକା ଲୋକମାନଙ୍କର ମୁଖ ଗୁଡିକ ଆଉ ତାଙ୍କ ବେକ ଗୁଡିକ କାହିଁକି ଉପରକୁ ହେଇଯାଏ?
ସେଥିରେ ସିଏ ଟିକେ ଭିନ୍ନ ପ୍ରଜାତିର ଲୋକ। ତେଣୁକରି ଆମେ ଯଦି ଆମେ ସେ
ଦେବା ମିଳେ ଯେ ସେ ଏମିତିକା ମାନେ ରିଆକ୍ସନ ଦିଅନ୍ତି।
ଆମେ ଟିକେ ଅତି ଟ୍ୟାଲେଣ୍ଟ ଆଉ ହାଣ୍ଡସମ। ଦେଖିବା ପାଇଁ।
ଆଛା ଭେରି ଇମ୍ପୋର୍ଟାଣ୍ଟ ଜିନିଷ ସେଇଟା ହେଲା କି ସେ ତାଙ୍କ ସେମାନେ କାହିଁକି ତମକୁ ଦେଖିକି ଏଇଭଳି ଭାବରେ ବ୍ୟବହାର କରନ୍ତି। ନିଜର ଥଳ କୂଳ ଭୁଲି ଯାଆନ୍ତି।
ହୁଁ।
ଏ ହିଂସା।
ହିଂସା
ଆଛା ସେଇ ସାହିପଟୁ ଏ ଜଣେ କେହି ଜଣେ ମୂ ତୁ ବ୍ରରଣ କରିଛନ୍ତି।
ହଁ।
ସେଇ ବ୍ୟକ୍ତି କେତେ ଦିନ ହେଲା ରୋଗରେ ପୀଡ଼ିତ ଥିଲେ।
ସେ ଥିଲେ ଦୁଇ ଚାରି ଦିନ ହ ହବଣି।
ସେଇପଟ ସାହିରେ ଗୋଟେ ବନ୍ଧ ଅଛି ମୁଁ ଶୁଣିବାକୁ ପାଇଛି।
ହୁଁ ହୁଁ ଅଛି ବନ୍ଧ।
ଯୋଉ ପାଣିଟି ବ୍ଲାକ୍।
ଆଜ୍ଞା।
କଳା ପାଣି। ତା ସେପଟକୁ ଆଉ ଗୋଟିଏ ବି ବନ୍ଧ ଅଛି।
ଆଜ୍ଞା ଆଜ୍ଞା
ଆଚଛା ଆପଣଙ୍କ ଗାଁରେ କଇଁଆ ଗଛ ବି ଅଛି ମୁଁ ଶୁଣିବାକୁ ପାଇଅଛି।
ଆମ ଗାଁରେ କଇଁଆ ଗଛ ଅଛି। ଆଉ ଆମ୍ବ ଗଛ ଅଛି। ଆଉ ମଣ୍ଡା ଗଛ ଅଛି ଶାଗ ଗଛ ଅଛି।
ଆଉ କଣ ଅଛି?
ଆଉ ତାଳ ଗଛ ଅଛି ଆଉ। ସବୁ ପ୍ରକାର ଚାଷ କରାହେଇଛି ନିଲରି ଗଛ ଅଛି ଖଜୁରୀ ଗଛ ଅଛି।
ଆପଣଙ୍କ ନାଳରେ କେବେ ମାଛ ମାରିବେ।
ଆମ ନାଳରେ ଲୋକମାନେ ମାଛ ମାରନ୍ତି ଯେତେବେଳେ ମାଛ ଭରା କକୁା ନାଳରେ ହୋଇଯାନ୍ତି ହେଲେ ମୁଁ ଯେହେତୁ ସାଧା ଟୋଟାଲ ଉପରେ ଆଇଁଷ ଖାଏନି ସେଥିପାଇଁ ମୁଁ ମାଛ ମାରିବାକୁ ଯାଏନି।
ହଉ। ବହୁତ ବର୍ଷ ହେଲାଣି ସେଇ ପୋଖରୀଟାରୁ ମାଛ ମରା ଯାଇନାହିଁ।
ନାହିଁ।
ହଁ।
ଆପଣ କେବେ ଜଙ୍ଗଲକୁ ବୁଲିବାକୁ ଯାଇଛନ୍ତି?
ମୁଁ ଜଙ୍ଗଲକୁ ଯାଏ କିନ୍ତୁ ଛତୁ ପାଇଁ ଯାଏ।
କୋଉ କୋଉ ଛତୁ ଖାଇବାକୁ ଭଲ ପାଆନ୍ତି।
ମତେ ରୁଟୁକ ଛତୁ ଭଲ ଲାଗେ ବାଲିଛତୁ ଭଲ ଲାଗେ ଆଉ। ଆଉ ପୁଆଳ ଛତୁ ଖାଇବାକୁ ଭଲ ଲାଗେ ବାସ୍ ଏଇ ତିନୋଟି।
ମତେ ବି ସେ ମତେ ପୁଆଳ ଛତ ଛତୁ ଭଲ ଲାଗେ ରୁଟୁଗ ଛତୁ ଭଲ ଲାଗେ ନାଡଳ ଛତୁ ଭଲ ଲାଗେ ଭାନ ଛତୁ ଭଲ ଲାଗେ। ଆପଣ କୁସୁମ ପାରି ଯାଇଛନ୍ତି କେବେ?
ମୁଁ କୁସୁମ ଖାଇଛିି ହେଲେ କେବେ ଗଛରେ ଚଢିକି ପାରିନି ଗୋଟେ ଥର ଯାଇଥିଲି ପାରିବା ପାଇଁ। ଜଣେ ମଉସା ଆସିକି ଆମକୁ ତଳିବାରୁ ଆମ ଗଛକୁ ଗଛ ଉପରୁ ଡେଇଁ ଧାଇ ଦଉଡିକି ପଳେଇ ଆସିଲୁ ମୁଁ ଆଉ ମୋର ତିନୋଟି ସାଙ୍ଗ।
ଆଜ୍ଞା ଆଜ୍ଞା।
ଆଉ ଥରେ ଆମ୍ବ ପାରିବାକୁ ଯାଇଥିଲୁ ସେମିତି ଜଣେ ଆମ୍ବର ଯିଏ। ସେ ଗଛର ମାଲିକ ଯି ଏ
ହୁଁ।
ସିଏ ଆମକୁ ଦେଖିନେଲେ ତ ଆମକୁ ଦେଖିବା ପରେ ଆମେ ଗୋଟେ ବେଗ ଆମ୍ବ ପାରି ନେଇଛୁ। ତ ପାରି ସାରିବା ପରେ ତ ସେ ଲୋକ ଆସିକି ପହଞ୍ଚିଲା ସେ ଲୋକ ପହଞ୍ଚିବା ପରେ ଆମମାନଙ୍କୁ ଯେତେବେଳେ ଦେଖିଲା ଆମ୍ବ ସହିତ ତ ସେ ଆମକୁ ତଡିଲା ସେ ଆମକୁ ତଡିବା ପରେ ସମସ୍ତେ ଧାଇଁକି ପଳେଇଲେେ କିନ୍ତୁ ମୁଁ ସେଠାରେ ରହିଲି। ସେଠାରେ ମୁଁ ରହିବା ପରେ ସେ ମାଲିକ ମତେ ଆସିକି ପଚାରିଲା କି ଆରେ ସବୁ ଆମ୍ବ ତ ମୋ ଗଛର ପାଣି ନେଲ ଆଉ ମୁଁ କଣ ନେବି ମୋ ଗଛ ମୁଁ କଣ ନେବି। ତ ସେଠି ମୁଁ ଆଉ କିଛି ଉତ୍ତର ନ ଦେଇେଇକି ଚୁପଚାପ ରହିଲି ସିଏ ତାର ଆମ୍ବପାରି ଆମ୍ବ ଗୁଡିକ ଯୋଉ ଗୁଡିକ ଆମ ପାରିଥିଲୁ ସେ ସବୁ ଗୁଡିକ ନେଇଗଲା ତ ଆମେ ମନ ଦୁଃଖରେ ଘରେକୁ ଫେରିକି ଆସିଲୁ।
ଆମେ ବି ଜାମ୍ମୁ ପାରିବା ପାଇଁ ଯାଇଥିଲୁ।
ସେଇ ଜାମୁ କଣ ହେଇଛି ନା ଆମେ ଗଛରେ ଚଢ଼ିକି ଜାମୁ ପାରୁଛୁ। ତଳେ ଗୋଟେ କୁମ୍ଭୀରଟେ ଆସିକି କହୁଛି ମୁଁ ତମ କଲିଜା ଖାଇବି।
ଆଚ୍ଛା। ସେ ତାମାନୋନେ ସେ ଚତୁର ଚତୁର କୁମ୍ଭୀର।
ଆଉ।
ସେ ବିଲ ମାଳରେ ଚାଲି ଯାଉଛି ଆଉ।
ସେ କୁମ୍ଭୀର ନାଁ ବି ଆମେ ଦେଇଛୁ ହାପି।
ହାପି ଏକ ଗୋଟିଏ ମଣିଷର ନାମ ସହିତ ତାକୁ ତୁଳନା କରିଦେଇଛନ୍ତି ଆପଣ।
ଆଜ୍ଞା।
ଆଚ୍ଛା। ସେ ଦେଖିବାକୁ ବହୁତ ଲମ୍ବ ଦେଖିବାକୁ ବହୁତ ସରୁ। ଆଉ ଏବେ ସବୁବେଳେ ତାଙ୍କ ମୁଣ୍ଡରେ ଥିବା ବାଳକୁ। ସେ ସବୁବେଳେ ହାତ ମାରନ୍ତି ପାଣି ଧରିକି ଏଇ କଥାଟି ସତ
ସେ ଡେଲି ଖାଲି ଖାଲି ଖାଲି ମାଂସ ଖାଆନ୍ତି।
ଆଚ୍ଛା ଆଚ୍ଛା ସେ ଉପର ସାହିପଟୁ କାହିଁ ଏତେ ନୁଙ୍ଗୁନୁଙ୍ଗ ହେଇକି ଯାଆନ୍ତି।
ସେ ସେଇପଟେ ପାଣି ଦେଇକି ଟିକେ ଯାଆନ୍ତି ତ ତାଙ୍କ ଉପରସାହି ପିଲାଙ୍କ ସହିତ ଟିକେ ମିଶ କିି ଯାଆନ୍ତି କୁମ୍ଭୀର ଜଣକ।
ହୁଁ ତାଙ୍କର ସେଠି କି ସେଠି ମିଳାମିଶା ଟିକେ ଅଧିକ ରହୁଥିବ।
ଆଜ୍ଞା ସେ ଯେହେତୁ ତାଙ୍କୁ ଟିକେ ଖାଇବାକୁ ଦେଇଦିଅନ୍ତି ଲାଞ୍ଚ ସେଥିପାଇଁ।
ଆଚ୍ଛା। ସିଏ ଗୋଟେ ଭଲ ପିଲା ନା ଖରାପ ପିଲା?
ସେ ଜଣେ ଦୁଷ୍ଟ ଜନ୍ତୁ।
ଜନ୍ତୁ ତାଙ୍କ ନାଁଟି ହାତୀ ଦବାର ଥିଲା। ଆପଣ ଏବେ ଗାଧେଇ ସାରିଲା ପରେ କଣ ଖାଇବେ?
ମୁଁ ଗାଧେଇ ସାରିଲା ପରେ ପଖାଳ ଖାଇବି।
ଆଚ୍ଛା ପଖାଳ ସହିତ ଆଉ କଣ ଶାଗ ଭଜା
ହଁ ଶାଗ ଭଜା ଆମର ଆଚାର କରାହେଇଛି।
ଆଚ୍ଛା ଆଚାର ତ ଆପଣଙ୍କୁ ଖାଇବାକୁ ଭଲ ଲାଗେ।
ହୁଁ।
କି କି ଆଚାର କରିଛନ୍ତି ଆପଣ?
ଲେମ୍ବୁ ଆଚାର ଆମ୍ବ ଆଚାର।
ହଁ ଆପଣଙ୍କୁ କୋଉଟା ଭଲଲାଗେ? ଆପଣଙ୍କୁ କୋଉଟା ଭଲ ଲାଗେ ଖାଇବାକୁ?
ଆମ୍ବ ଆଚାର।
ଉ
ସରିବ ତ ଆଉ ସମୟ ଅଳ୍ପ ଆଉ।
ଏତିକି ସମୟ ଭିତରେ ଆମର ହୋଇଯିବ ବୋଧେ।
ହୁଁ ବକ୍ତବ୍ୟ ଶେଷ କରାଯାଇ ପାରିବ ଟିକେ ରୁହନ୍ତୁ।
ଆଛା କିନ୍ତୁ ଆମକୁ ଜିନିଷ ଟା ମିଳିବ ତ? କ
ପୁରା ମିଳିବ ଫାଇନାଲ।
ନହେଲେ ଯୋଉ ବ୍ୟକ୍ତି ଆମକୁ ଏଥିରେ ପୁରେଇଛନ୍ତି ତାଙ୍କ ମୁଣ୍ଡ ଖରାପ କରିବାକୁ ପଡିବ।
ତାଙ୍କ ଠାରୁ ପଇସା ବସୁଲ କରିବାକୁ ପଡିବ।
ଠିକ ଅଛି।
କଲ ଟିକୁ
ହ୍ୟାଲୋ।